ହ୍ୟାଲୋ।
ହ୍ୟାଲୋ ଗୁଡ ଇଭିନିଂ।
ହଁ ଆପଣ ଫ୍ରୀ ଅଛନ୍ତି?
ହଁ ଫ୍ରି ଅଛି କୁହନ୍ତୁ।
ଅ ଆମେ ଆଜି ଟପିକ ହଉଛି ଗଭର୍ଣ୍ଣର କ ଉପରେ କଥା ହବା।
ଏ ହଁ।
ଠିକ ଅଛି।
ଗଭର୍ଣ୍ଣର କୁହ
ଆମର ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ମୁଖ୍ୟ। ହଁ ଜାଣିଥିବେ। ଅ ଭାରତର ପ୍ରତ୍ୟେକ ରାଜ୍ୟରେ ଜଣେ ଜଣେ ଜଣେ ଜଣେ ରାଜ୍ୟପାଳ ଥାଆନ୍ତି, ଅ ରାଜ୍ୟପାଳ କୁ ଭାରତର ରାଷ୍ଟ୍ରପତି ନିଯୁକ୍ତି କରନ୍ତି। ତାପରେ ରହିଲା ଆମର ଆମର ଯିଏ ଏବେ ଅଛନ୍ତି ରିସେଣ୍ଟ ଅ ଓଡିଶାର ବର୍ତ୍ତମାନ ରାଜ୍ୟପାଳ ହେଲେ ହରି ବାବୁ କମ୍ଭମପତ। ଅ ଯାହାଙ୍କୁ କିି ଭାରତର ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି କରିଥିଲେ। ତ
ତାଙ୍କର ମିନିମମ୍ ଏଜ୍ ମିନିମମ୍ ଏଜ୍ କେତେ କହିଲ ଥାର୍ଟି ଫାଇଭ୍। ପଇଁତିରିଶ ବର୍ଷ ଜଣେ ଗଭର୍ଣ୍ଣର ହ ବା ପାଇଁ ପଇତିରିଶ ବର୍ଷ ହେଇଥିବ ତାଙ୍କୁ।
ମାନେ ଯେ ଆ ପଇଁତିରିଶ ବର୍ଷ ହେଇଥିବ ମାନେ ସେ ମାନେ ଜଣେ ରାଜ୍ୟପାଳ ହବାକୁ ଚାହୁଁଛନ୍ତି ସେ ପଇଁତିରିଶ ବର୍ଷର ହେଇଥିବା ଦରକାର ନା ନାଇଁ ଆ ଗୋଟେ ପଇଁତିରିଶ ବର୍ଷ ଯାଏଁ ସେ କରି
ନା ପଇଁତିରିଶ ବର୍ଷ ହେଇଥିବ। ତାଙ୍କୁ ପଇଁତିରିଶ ରୁ କମ ହେଲେ ହବନି। ଯେମିତି ଆମର ଗୋଟେ ଜବ୍ ପାଇଁ ଅଛି ଜବ୍ କରିବା ପାଇଁ ଅଠର ବର୍ଷ। କି ଭୋଟ୍ ଦବା ପାଇଁ ଆମର ଅଠର ବର୍ଷ। ସେଇଭଳିଆ ଆଉ ଏ ଗଭର୍ଣ୍ଣର ଏଇ କନସେପ୍ଟଟା କାନାଡ଼ାରୁ ଆସିଥିଲା।
ଆଜ୍ଞା।
ତାପରେ ଗଭର୍ଣ୍ଣରଙ୍କର କାର୍ଯ୍ୟ କାଳ ତାଙ୍କର ଟ୍ରମ ହଁ କାର୍ଯ୍ୟ କାଳ ପାଞ୍ଚ ବର୍ଷ।
ହଁ।
ଏଇଟା ଆର୍ଟିକିଲ୍ ଶହେ ଛପନରେ ଲେଖା ଅଛି।
ଆଞ। ଆଜ୍ଞା।
ଆ ଟି କିଲ୍ ଶହେ ଛପନ ହେଲା। ହଁ ତାପରେ ଜଣେ ଗ ଗଭର୍ଣ୍ଣର ଦୁଇ ବା ତା ଠାରୁ ଅଧିକ ଏକ ରା ରାଜ୍ୟର ଉଁ ଅ ନା ହଁ ଅଧିକ ରାଜ୍ୟର ଆପଏଣ୍ଟ ହେଇପାରିବେ। ମାନେ ଜଣେ ଗବ ଭର୍ଣ୍ଣର ଦିଟାରୁ ଅଧିକ ରାଜ୍ୟରେ ଗଭର୍ଣ୍ଣର ହେଇପାରି ରେ ମାନେ ଓ ଜଣେ ଓଡିଶାରେ ହେଲା ସେ ୱେଷ୍ଟ ବେଙ୍ଗଲ ରେ ବି ହେଇପାରିବ। କି ଆଉ କୋଉଠି ବି ହେଇପାରିବ।ଏଇ ଏଇଟା ସାତ ନମ୍ବର୍ କନ୍ସ ଆମେ ନୁ ମେଣ୍ଟ୍ ମାନେ ମେଁ ସାତ ନମ୍ବର୍
ହୁଁ
ଆ, କନଷ୍ଟିଚୁସନାଲ ଆମେଟମେଣ୍ଟ ଏ ଆମ ଯୋଉ କଣ ଉଁ, ସମ୍ବି ଆମ ସମ୍ବିଧାନକୁ ହଁ ସମ୍ବିଧାନ କୁ କେତେଟା ସଂଶୋଧନ କରାଯାଏ, ଏଇଟା ସାତ ନମ୍ବର୍ ର ସମ୍ବିଧାନ ସଂ ସଂଶୋଧନ ରେ ଲେଖା ଅଛି। ସାତ ନମ୍ବର୍ ଥର ପ୍ରଥମେ ନଥିଲା ସାତ ନମ୍ବର୍ ଯେତେବେଳେ ସମ୍ବି ଧାନ ସଂଶୋଧନ କରାହେଲା ଏଇ ଆକ୍ଟ ଟା ଆସିଲା। ଯେ ଜଣେ ଗ ଗଭର୍ଣ୍ଣର ଦିଟା ବା ଦୁଇରୁ ଅଧିକ ଷ୍ଟେଟ୍ ର ଗଭର୍ଣ୍ଣର ହେଇପାରିବେ।
ଆଜ୍ଞା।
ଉଣେଇଶହ ଛପନ ମସିହାରେ।
ଆଜ୍ଞା ଆଜ୍ଞା ଯୋଉ ଆମର ଯିଏ ଗଭର୍ଣ୍ଣର ଥାଆନ୍ତି ସେ ଆଉ ସେ ଯୋଉ ବି ଏରିଆର ଥାଆନ୍ତି ରାଜ ପାଳ ମାନେ ତାଙ୍କର ଅ, ସେ ରାଷ୍ଟ୍ରପତିଙ୍କ ସୂଚନା ଅନୁସାରେ କାମ କରନ୍ତି ନା ନାଇଁ? ଏମି ଯେ ମାନେ
ନା ରାଷ୍ଟ୍ରପତିଙ୍କ ସୂଚନା ଅନୁସାରେ।
ଆଜ୍ଞା, ଆଜ୍ଞା।
ସେ ଯାହାବି କରିବେ ରାଷ୍ଟ୍ରପତିଙ୍କୁ ପଚାରିକି କରିବେ।
ଆଜ୍ଞା, ଆଜ୍ଞା।
ତା ପରେ ଏଇଟା ଯୋଉ
ତାଙ୍କୁ ଅ, କେବଳ ହିଁ ରାଷ୍ଟ୍ରପତି ତାଙ୍କୁ ସୁ ସୂଚନା ଦେଇପାରିବେ ନା ନାଇଁ ରାଜ୍ୟର ଯୋଉ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଅ, ମାନେ ତାଙ୍କୁ ପରାମର୍ଶ ବି ଦେଇପାରି
ଏମ୍ -ଏ -ନା ହଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ କାମ କରିବେ ରାଷ୍ଟ୍ରପତି ପ୍ର ପ୍ରଥମେ ହେଉଛନ୍ତି ପ୍ରାଇ ମିନିଷ୍ଟର। ଯୋଉ ପ୍ରଧାନମନ୍ତ୍ରୀ ହେଲା ସିଏ ଏ ଯାହା ନିର୍ଦ୍ଦେଶ ଦେବେ। ସିଏ ନିର୍ ତାଙ୍କ ନିର୍ଦ୍ଦେଶରେ ରାଷ୍ଟ୍ରପତି କାମ କରିବେ ରାଷ୍ଟ୍ରପତି କିଛି ବି ନିଜେ କରନ୍ତିନି। ସେ ପ୍ରାଇମ ମିନିଷ୍ଟରକୁ ଲୋକଙ୍କ ପରାମର୍ଶରେ କରନ୍ତି। ତାପରେ ଉ ଯଦି ଏମ୍ ଚିଫ ମିନିଷ୍ଟର କିଛି କରୁଛନ୍ତି ଚିଫ୍ ମିନିଷ୍ଟର ନିଜେ କରି ପାରିବେ ପ୍ରାଇ ମିନିଷ୍ଟର ଙ୍କୁ କେତେଟା ଜାଗାରେ ତାଙ୍କର ପରାମର୍ଶ ନେଇପାରି ସେ କେତେଟା ଜାଗାରେ ନେଇପାରିବେନି? ତାଙ୍କ ସେଇଟା ତାଙ୍କ ର ଡିପେଣ୍ଡ କରେ ତାଙ୍କ ରାଜ୍ୟର ଡେଭଲପମେଣ୍ଟ ଉପରେ। ହଁ ଗଭର୍ଣ୍ଣର ଚିଫ ମିନିଷ୍ଟରଙ୍କ ପରାମର୍ଶରେ ବି କାମ କରିବେ।
ଆଉ ଆମର ରାଜ୍ୟପାଳଙ୍କ ବିଷୟରେ କଣ? ମାନେ କିଛି ଜାଣିଛନ୍ତି।
ହଁ ଆଉ ହଉଛି ଏ ଏ ଯୋଉ ରାଜ୍ୟପାଳ ଏଇ ଯୋଉ ଲେଖା ଅ ସିଏ ରାଜ୍ୟପାଳ ଯୋଉ ଦୁଇଟା ଷ୍ଟେଟ୍ର ଗଭର୍ଣ୍ଣର ହେଇପାରିବେ। ଏଟା ଶହେ ଶହେ ଟିପ ନା ଟିକିଲିରେ ଲେଖା ଅଛି। ହେଲା।
ଆପଣ ଯେମିତି କହିଲେ କି ସେ ମାନେ ଗୋଟେ ପର୍ଟିକୁଲାର ମସିହାରେ ଏଇଟା ଲାଗୁ ହେଲା ବୋଲି ସେମତି ଏଇ ଯୋଉ ଶହେ ତେପନ ଆର୍ଟକିଲ ରେ ଲେଖା ହେଇଛି ଏଇଟା ବି ଗୋଟେ ମସିହାରେ ମାନେ ଲାଗୁ ହେଲା ନା ନାଇଁ ସେଟା ଆଗରୁ ହିଁ ଅ
ନା ଏଇଟା ଆଗରୁ ହିଁ ଅଛି। ଏ ଏଇ ଆଟିକିଲଟା ପୁର ପୁରା ହେଲା, ଉଣେଇଶ ଛପନ ମସିହାରେ ।
ଆଜ୍ଞା ଆଜ୍ଞା।
ଏଗୁଡା ମନେ ରଖିଥାନ୍ତୁ ।ଯେତେବେଳେ ଯିଏ ବି କୌଣସି ଏକଜାମ ଦେବେ ଏଗୁଡା ପଡିବ।
ଆଜ୍ଞା ଆଜ୍ଞା ନିହାତି।
ଫେସ୍ କରିବେ।
ଆଜ୍ଞା।
ଆପଣ ଏଇଭଳିଆ ସବୁ ହିଁ ପଡିବ।
ଆଜ୍ଞା।
ଆଉ ତାପରେ ଆଚ୍ଛା ଗଭର୍ଣ୍ଣର ରୁହନ୍ତୁ ଟିକେ ଗଭଣ୍ଣର ଆପ୍ ପଏଣ୍ଟ ହୁଅନ୍ତି ନା ନୋମିନେଟ ହୁଅନ୍ତି? ତି ନୋମିନେଟ, ମାନେ ଯେମିତି ଗଭର୍ଣ୍ଣର କୁ କେହି ଆମେ ଯେମତି ଭୋଟ ଦେଇ କିନା ବାଛୁଛନ୍ତି ପ୍ରାଇମ ମିନିଷ୍ଟର ଉଛନ୍ତି କି ଇଏ ବା ସରପଞ୍ଚ ବାଛି ବା ବାଛୁଛନ୍ତି ସେମିତି ଗଭ୍ ଗଭର୍ଣ୍ଣର ଇଲେକ୍ସନ୍ ହୁଏନି ତାଙ୍କ ପାଇଁ। ସିଏ ନୋମିନେଟ୍ ହୁଅନ୍ତି ହେଲା ତାଙ୍କୁ କିଏ ନୋମିନେଟ କରନ୍ତି?
ରାଷ୍ଟ୍ରପତି?
ନା ଓଆନ୍ ବାଇ ଛଅ ମେମ୍ୱର ହେଲା ମାନେ ଛ ଭାଗରୁ ଏକ ଭାଗ ମେମ୍ୱର ବାର
ଆଜ୍ଞା,
ଅଫ ଷ୍ଟେଟ ଲେଜିସ ଏଜଉ କ'ଣ ବିଧାନ ସଭା।
ଆଜ୍ଞା ଆଜ୍ଞା,
ବିଧାନସଭାର
ୱାନ ବାଇ ସିକସ ଭାଗ ମେମ୍ବର ତାଙ୍କୁ ନୋମିନେଟ କରନ୍ତି।
ଆଜ୍ଞା,
ତାପରେ କୋଉ ଫିଲ୍ଡରେ ଆର୍ଟ ସାଇନ୍ସ ମାନେ କୋଉ କ୍ଷେତ୍ରରୁ ତାଙ୍କୁ ବଛ ଯାନ୍ତି? ଗଭର୍ଣ୍ଣର କୁ କଳା ହେଲା ସାଇନ୍ସ ହେଲା ତାପରେ ଯୋଉ ଲିଟରେଚର ହେଲା
ଆଜ୍ଞା,
ସୋସିଆଲ୍ ସର୍ଭିସ୍ ହେଲା ଏଇଭଳିଆ ଫିଲ୍ଡ ରୁ ତାଙ୍କୁ ବଛାଯାଏ।
ସେ ଯୋଉ ଆମ ରାଜ୍ୟପାଳ ଯିଏ ସେ, ଅ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତି ଏବଂ ସାମ୍ବିଧାନିକ ଅନୁଯାୟୀ କାମ କରାନ୍ତି। ଅ ରା ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ତାଙ୍କୁ ପରାମର୍ଶ ଦେଇଥାନ୍ତି ଯେମିତି ଆପଣ କହିଲେ, ଆ, ଆଉ କେବେ କେବେ ରାଷ୍ଟ୍ରପତି ବି ଦିଅନ୍ତି ମୁଖ୍ୟମନ୍ତ୍ରୀ ବି ଦିଅନ୍ତି ରାଷ୍ଟ୍ରପତି ବି ଦିଅନ୍ତି।
ହଁ।
ଯୋଉ ଆମର ଥାଏ ରାଜ୍ୟପାଳ ବିଧାନସଭାକୁ ଡାକିବା କି ବିଲ୍ ଅନୁମୋଦନ କରିବା ବା ଆବଶ୍ୟକ ସମୟରେ ଜରୁରୀ ସ୍ଥିତି ବିଷୟରେ ରାଷ୍ଟ୍ରପତିଙ୍କୁ ସୂଚନା ଦେବା ସେ ସବୁ କେମିତି କରିଥାନ୍ତି।
କେମିତି କରିଥାନ୍ତି।
ଆଜ୍ଞା।
ଦେଖନ୍ତୁ ଗଭର୍ଣ୍ଣର ଯେମିତି ଆମର ରାଷ୍ଟ୍ରପତି, ସେମିତି କଭର୍ଣଣ ଯଦି କୌଣସି ବିଲ୍ ଗଭର୍ଣ୍ଣରଙ୍କ ପାଖକୁ ଯାଏ। ଉଁ ଦେଖ କିନ୍ତୁ ଯେତେବେଳେ ଗୋଟେ କିଛି ଗୋଟେ ବିଲ୍ ହେଲା ବିଲ୍ ପାସ୍ ହେଲା ପରେ ପାସ୍ କରିବା ପାଇଁ ଗଭର୍ଣ୍ଣରଙ୍କ ପାଖକୁ ଯିବ। ଗଭର୍ଣ୍ଣର ଗଭର୍ଣ୍ଣର ସେଠି ଚଉଦ ଦିନ ଭିତରେ ବିଲ୍କୁ ପାସ୍ କରିବେ।
ଆଜ୍ଞା।
ନା ଯଦି ବି ଗଭର୍ଣ୍ଣର ବିଲ୍ ପାସ୍ ନ କରନ୍ତି ସେଟା ବିଲ୍ ଚଉଦ ଦିନ ପରେ ସେଇଟା ଆପେ ପାସ ଯିବ।
ଆଜ୍ଞା।
କାହିଁକି ନା ଯେମିତି ରାଷ୍ଟ୍ରପତି ରାଷ୍ଟ୍ରପତି କଣ ସେ ନାମକୁ ମାତ୍ର। ତାଙ୍କର ତାଙ୍କର କିଛି ମାନେ କଣ ଉଁ କିଛି ଭାଲ୍ୟୁ ନଥାଏ। ତାଙ୍କ ପାଖକୁ ଉଁ ସବୁ ବିଲ ଯାଏ ପାସ ହବା ପାଇଁ କିନ୍ତୁ ସିଏ ସାଇନ କରିବାକୁ ସେଠି ବାଉଣ୍ଡ ବାଧ୍ୟ ସେ ମାନେ।
ଆଜ୍ଞା।
ସେଇ ଭଳିଆ ଗଭର୍ଣ୍ଣର। ରାଷ୍ଟ୍ରପତି ଦେଶର ଯେମିତି ଗଭର୍ଣ୍ଣର ଗୋଟେ ରାଜ୍ୟ ପାଇଁ ସେମିତି। ତାଙ୍କ ପାଖକୁ ସବୁ ଯିବ ସେ ବିଲ କୁ ପାସ କରି ପାରିବେ ନ କରି ପାରିବେ ଯଦି ବିଲ ପାସ ନ କଲେ ଚଉଦ ଦିନ ଭି ରେ ସେ ବିଲ ଆପେ ପାସ ହେଇଯିବ।
ଆଜ୍ଞା ଆ
ଆଉ ଯଦି ପାସ କରିଦେଲେ ତ ଠିକ ଅଛି। ହ୍ୟାଲୋ।
ଆଜ୍ଞା ଆଜ୍ଞା।
ତାପରେ ଏ ଯୋଉ ସେ ଯୋଉ ସାଲାରି ପାଆ ନ୍ତି ଗଭର୍ଣ୍ଣର ଯୋଉ ସାଲାରୀ ଯୋଉ ଆଲା ଓ୍ବାନ୍ସ ପାଆନ୍ତି ସେମାନେ ସେଇଟା ଷ୍ଟେ ଟ ର ଗୋଟେ ଥାଏ କନ୍ସୁଲିଡେଟେଡ ଫଣ୍ଡ। କନ୍ସୁଲିଡେଟେଡ ଫଣ୍ଡ। ସେଇ ଫଣ୍ଡ ରୁ ତାଙ୍କୁ ଦିଆ ଯେଏ ।
ଆଜ୍ଞା। ଆମର ଏବେ ଯିଏ ଅଛନ୍ତି ଡକ୍ଟର ପତି ହରି ବାବୁ ଓଡିଶାରେ ଅ ସେମତି ଦି ହଜାର ଚବିଶି ରେ କି ଦି ହଜାର ତେଇଶି ରେ
ହଁ।
ଆମର କିଏ ଥିଲେ?
ଥିଲେ ସେଇଟା ମୋର ମନେ ନାହିଁ। ବୁଝିକି ଆଉ କେ ତେବେଳେ କହିଦେବି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ। ଆଉ ମୁଁ ବି କିଛିଟା ଜିନିଷ ଜାଣିନଥିଲି ଆପଣ ବହୁତ କିଛି କହିଲେ ମୁଁ ଜାଣିଲି
ହୁଁ ଏମିତି ମିଶିକି ଇଏ କରିଦେଲେ ଡି କସନ କରିଦେଲେ ବହୁତ କିଛି ମନେ ରହିଯାଏ।
ନିହାତି ନିହାତି।
ହଁ ହଉ ଏବେ ତ ଟାଇମ ହେଇଗଲାଣି
ଆଜ୍ଞା ଆଜ୍ଞା ଥ୍ୟାଙ୍କ ୟୁ।
ତ